ହଁ, ଏଇଠି ବସିଥିଲି ଆଉ। ମୋ କଥା କ୍ଲିୟରଲି ଶୁଭୁଛି ତ?
ପୁରା କ୍ଲିୟର ଶୁଭୁଛି ହଁ।
ଆପଣ କଣ କରୁଥିଲେ?
ଖାଇକି ବସିଥିଲି।
ଉଁ ହୁ।
ଆଉ ମୋ କଥା କ୍ଲିୟର ଶୁଭୁଛି। ମୁଁ କହିଲି ଆଜି କଣ କେମିତି ଜଳଖିଆ ଲଞ୍ଚ ଆଜି କଣ ସବୁ ଚାଲିଛି ପ୍ଲାନିଂ?
ପ୍ଲାନିଂ କଣ ସକାଳେ ଖାଇଥିଲି ରୁଟି ଆଉ ସନ୍ତୁଳା ଖାଇଥିଲି। ଏବେ ଖାଇନି ଖାଇବୁ ଗୋଟେ ବେଳକୁ ଆଉ।
ଭଲ ଆଜି ତାହେଲେ କଣ ରୋଷେଇ ଚାଲିଛି?
ଆଜି ଭାତ ଡାଲି ଆଉ ଛୁଇଁ ଆଳୁ ଭଜା।
ଉହୁଁ।
ଆଉ ପାମ୍ପଡ ଆଉ।
ହଁ ଗରମ ଦିନ ପାଇଁ ବି ମାନେ ବିରକ୍ତ ଲାଗୁଛି ନା ସବୁ ତରକାରୀ ବଗେରା ଖାଇବାପାଇଁ।
ହଁ ପ୍ରବଳ ଗରମ ହଉଛି।
ହଁ ପ୍ରବଳ ଗରମ ହଉଛି।
ରୋଷେଇ ଘରକୁ ପଶିବାକୁ ଇଚ୍ଛା ହଉନି ଏତେ ଜୋର ଗରମ ସକାଳୁ ରୋଷେଇ କରିଦେଇ କାମ ସାର।
ହଁ ଯେ ଯେତେ ଜଲଦି ରୋଷେଇ କରିଦେବେ
ହୁଁ। ଆପଣଙ୍କର କଣ ହେଇଛି?
ଆମର ଆଜି ହେଇଛି ଭାତ, ଡାଲି, ଶାଗଭଜା।
ହୁଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।